ନେଇଜା। ହ୍ୟାଲୋ।
ହଉ। କଣ କରୁଛ?
ଏଇ ବୋଇତାଳୁ ଡଙ୍କଟା ଓହଳି ପଡିଚି ଯେ ତାକୁ ଝଟା ପୋତୁଥୁନି। ସେଇ ଆଜବେଷ୍ଟ ଉପରକୁ ଯିବ ବୋଲି। ସେଣ୍ଡା ବା ତାକୁ ଓହ୍ଲାରି ଦେଲା।
ହୁଁ।
ଷେଣ୍ଡ ଓଲାରି ଦେଲେ କଢ ପିତା କଷି ଗୋଟେ ହେଇଚି କଢ ସବୁ ବାହାରି ଆସିଲାଣି ମୁଁ ଏନି ଫଳ ଫଳୁ କି ନ ଫଳୁ ଫୁଲ ଫୁଟିଲେତ ବରା ଛାଣିକିରି ଖାଇମୁ। ମୋ ମୋ ଝିଅ ତ ବୋଇ ତାଳୁ ଫୁଲ ବରା ଭଲ ପା
ଆଉ ବରି ଏ ଯୋଉ ବେସନରେ ଛାଙ୍କି ଦବ।
ହଁ ବେସନ କମଫ୍ଲୋର୍ ଗୋଳେଇକି। ଛାଣିଦିଏଁ।
ହଁ।
ଛାଣିଦେନେ ପୋଇପତ୍ର ବରା, ବୋଇତାଳୁ ଫୁଲ ବରା ଭଲ ପାଏ ସିଏ ଖାଇବାକୁ, ଏ ହେଇଚି ଗଛ ଦିଟା ହେଇଚି ଯେ ସେଇଟାକୁ ଝାଟି ଦି ଖଣ୍ଡ ପୋତି ଦେଇଥିନି ପୋତି ଦେଇକି ସେ ଆଜବେଷ୍ଟ୍ ଟେ ଉପୁରୁକୁ ରୋସ୍ ସେଇ ଘର ଆଜବେଷ୍ଟ୍ ଟା। ସେଇଠିକି ଦଉ ଚି ସଳକେଇ।
ଏ ବର୍ଷ ବୋଇ ତଳୁ ଫଳିବ ଜୋର ଆଉ।
ଏରା ମାଟିରେ ଫଳେ ନେଇ। ଏଇ ମାଟିରେ, ସେଇ ପାଳ ବିଲରେ ହୁଁ ବିଲରେ ଫଳିବ ଭଲ ଏଇ ଘର ବାଡିରେ ଜମା ହବନେଇ। ଖାଲି ଡଙ୍କେଇବ। ଫଳ ହବନାଇଁ।
ମୁଁ ହେମିତି ଗୋଟେ ଗଛ ଦେଇଛି ଯାଉଛି ଛାତ ଉପରକୁ କଣ ହଉଛି ଦେଖିିବା ଲଗେଇତ ଦେଇଛି।
ଏରା ଆପେ ଉଠିଯିବ। ଏଟା ମଞ୍ଜି ପକେଇଥିନି ମନୁକୁ ପଡ଼ିିଚି ମନକୁ ଉଠିଛି ବୋଇତାଳୁ ଗଛ ଦି ଚାରିଟା ବୋଇ ବୋଇତାଳୁ ଗଛ ହେଇଛି ସେଇଟା ଦେଇଛି ପୋତି ଝାଟି ଯେ ମାଡୁଛି। ଆଉ କଖାରୁ ଗୋଟେ କଖାରୁ ଗଛ ଅମୃତଭଣ୍ଡା, ଗଛକୁ ନଡିଆ ଗଛ କୁ ଯାଉଛି
କଖାରୁ ଫଳିନା କେମିତି ପାଇବୁ
ସେ ନଡିଆ ଗଛ ବାଟେ ଯାଇ କି ସେଇ ଅମୃତଭଣ୍ଡା ଗ ତ ସେଇଠି ଦି ଅଛି ସେଇ ବାଟେ ଯାଉଛି। ଯାଉ ଯୋଉଠିକି ଯିବ ଯିବ ଆଉ ଧରି ଦେଇଛି ତ ଗୋଡ ଧରିକି ଯାଉଛି। ଦେଖିବା ଏଟ ଝାଟି ପୋତ୍ ତା ତଳେ ଦେଖା ଖଣ୍ଡେ ଝଟା ପୋତିଦେମି ସେଟା ଓହଳି ଚିପା ଡଙ୍କ କଖାରୁ ଆଉ ଏଇଠି ଗୋଟେ
ଯାହା ହଉଛି ହଉ
ହଁ ଆଉ ଏଇଠି ଗୋଟେ ଗୁଆ ଗୋଟେ ହେଇଛି ଯେ ଆମର କାଠ ସବୁ ରଖିଛୁ ସେ କାଠ ଉପରକୁ ମାଡୁଛି କଖାରୁ। ଗଛ ହଁ
ଦେଖିଥିବ ଦେଖିଆ ଆଉ ତ ଏଇନା କେହି ଯିବେନାହିଁ ଦିଟା ଏଇଥର କିଏ ଗଲେ କହିମି ଗୋଟେ ଗୁଆ ଗଛ ଆଉ ଦିଟା ନଡିଆ ଗଛ ଆଣିବେ।
ତମର ନଉନ ଏରା କ ପା ବୁଢା ହେଇଗଲା କେଡେ କେଡେ ଗଛ ହେଇଗଲା। ଅଛି ଗୁଆ ଗଛ। ବାହାର ଲୋକ ନଉଛନ୍ତି ବାହାର ଲୋକ ନଉଛନ୍ତି। ଆମର ନିଜର ଲୋକ ଏତେ ରିଲେଟିବି ତମେ ନବନି ଆଉ ବାହାର ଲୋକ ଲୋକଗୁଡା ନେଇ ଯାଉଛନ୍ତି ମାଗିକି
ଏ ଆଣୁନାହିଁ ମଣେ ଆମର ଏଇଠି ଛେଳି ମେଳେ ବୋଲି ଖାଇ ଖୁଆ ଦେବେ ଇଏ ଯତ୍ନ କରିବେନି ଜଗିବ ପଛ ପଟକୁ ରହିଲା ବାଡି ଆଗ ପଟରେ ରହିଲୁ ମା ମଣିଷ ଆଇନା ଖାଇ ଖୁଆ ଦେବେ ବୋଲି ସେଇଥିପାଇଁ ମନ କରେନି। ଏଟା ଦିଟା ଗାତ ଖୋଳା ହେଇଥିଲା ସମୁଦି କହୁଥିଲେ ତାର ନଡିଆ ଅଛି ନା ଦିଟା ଆଣିଥାନ୍ତି ମନରେ ପଇଲାନି ମୁଁ କହିଲି
ମତେ କହିଲ ନେଇଁ ଆମର ଷେଣ୍ଢ ଖାଉଛି ଦିନି ଖାଉଛି ଷେଣ୍ଢ ଯୋଉ ନଡିଆ ଗଛ ପାକଳି ପାକଳିକି ରହିଛି ତମେ କହିଲ ନାଇଁ ସମୁଦି ହାତରେ ଦେଇ ପଠେଇଥାନ୍ତି। ହେଁ ଏ ବା ନଡ଼ିଆ ଗଛ। ଗୁଆ ଗଛ, ନଡ଼ିଆ ଗଛ ସବୁ ଅଛି ଏରାପା ଜଣେ ନେଇଥିଲା ଯେ କି କିଣିକି ନେଇଥିଲା ନେଇଥିଲା କହିଲ ମୁଁ ବିକିକି ପଇସା ଦେମି ବୋଲି ଦେଲାନି। ଆମରି ଖଞା ଭିତରେ ଜଣେ। ହ ହାଠ କଲ ଜଣେ ମୋତେ ତେ କହିଛି ଦିଟା ତିନିଟା ନଡିଆ ଗଛ ନେଇ ଥିଲା ଯେ ଦେଲାନାଇ ଶହେ ପଚାଶ ହେନ ଦେଇଥାନ୍ତା ଦେଲାନାଇ ଖାଲି ନେଇଗଲା ଏରା ଅଛି ହଁ କଣ ନିଜର ଭିତରେ କଣ କହିବ। ଆମର ଇଏ ରା ଗିଲେ କଲେ ଆଉ କାହାକୁ ଦେବୁନି ସେମିତି। ମତେ କହିକି ସେ ନେଇଯଥିଲା ମୁଁ ନଉ ଏରା କଣ ହବ ଆମର ତ ଏରା ବ ବିକ୍ରି କରିପାରିବେନି ଯାହା ହବ ହବ ନହେଲେ ସେଣ୍ଢ ଗୋରୁ ଖାଇବେ ଯଦି କହୁଛି ସିଏ ନବ ବୋଲିକି ନଉ ଯ ହେଲେ କିଛି ପଇସା ଦବ ତ ବେପାରୀ ଟା।
ଏ ବଜାରରେ ଶହେ ଟଙ୍କା ଲେଖା ଗଛ ଗୋଟା ଲୋ।
ର କହିଥିନେ ଶୁଣେଇଥିନେ ମୁଁ ଦେଇ ଦେଇେଇଥାନ୍ତି ଏରା ଆମର ଅଛି ନଡିଆ ଗୁଆ ନ ନଡିଆ ସବୁ
ଦେଖିିବା କେତେବେଳେ ଗନେ ଆ ଆଣିବେ ଦିଟା ପଛେକେ ଆଉ ଆଉ ଏଇନା ତ ଆଉ ଯାଇନାହାନ୍ତି ଆଉ ସ ତମର ବାହାଘର ଫାଘରେ ହେଲେେ ଜେ ଦେଖା ନହନ୍ତି ଦିଟା ଆଣିବେ ଆଉ।
ଦେଖିବା କେତେ କେତେବେଳେ ଆସନ୍ତୁ।
ହଁ ସିଏ ମନରେ କରୁଥିଲେ। ଗଲେ ଯାଇକି ଆଣମି ବୋଲି ନା ଦିଟା ଆଣମି ଓ
ହଁ କହିଥିଲେ ସିଏ ତ ସେ ତ ନାହାନ୍ତି ଘରେ। ଆଉ ତଥାପି ପୁଅ ଥିଲା ଆଉ କହିଥିଲେି ଦେଇଥାନ୍ତେ।
ଏ ଦେଖିବା ଯେ ଯୋଉ ଲିପୁ ଆସ ସିନେ ଯଦି କେତେବେଳେ ଆସିବେ ଯୋଉ ରଗଡି ଫଗଡି ଆଡେ କହିନେ ସେ ଗାଡି ଟା ଧ ପକେଇକ ଧରିକି ପଳଳିଆସିବ ସେ ରଗଡିର ଥୋଇଦେଲେ ଆମ ଜଇଁ ତାର ଘିନିଆ ଆସିବ ବଡ
ହୁଁ ଲିପୁ ତ ଘରକୁ ପଳେଇ ଆସିଛନ୍ତି ତାଙ୍କର କଣ ଏନେ ଟିକେ କାମ ହବ ଦୋକାନ ଘର କାମ ଦ ସିଏନ ମାସ ଟେ ଛୁଟି ତାର।
ଘରକୁ ଆଇଛି ଘରେ ଲିପୁ।
ଘରେ ଅଛି ଲିପୁ ବା କାଲି ପଳେଇ ଆସିଛି ଘରକୁ।
ଓ ହୋ।
ଦେଖିବା ମଝୀରେ ଯଦି କେବେ ଯାଆନ୍ତି। ସେ
ହୁଁ ହଁ କ ନ ଏସ ଏ ପାଣି ଟୋପ ଟୋପ ହଉଛି ନା। ହ ସେ ଏଇ ଖରା ଦିନରେ ଯ
ଆଉ ପଣସଉରା ପଣସଉରା ପାଚିକି ଝଡୁଛି। ପଣସଦି ଟା ନେଇଯାଇଛି। ।
ତ ପଣସ ଖାଇମୁ ନାଇଁ ଆମେ ପଣସ ଖାଇବା ମାନେ ତମେ ସମୁୁଦୁଣି ଦିଟା ମଞ୍ଜି ଶୁଖେଇକି ମୋନାକି ରଖିଥିବ।
ତମର ମଞ୍ଜିି ନିଜେ ବାହାର କରିକି ତମର ଗାଈ ଅ କିଛି ଗାଈ ଖାଇବ ପଣସ ତମେ ଖାଇବ ମଞ୍ଜି ଆଉ ଆମେ ଏତେ କଥା କରିମୁ।
ଖାଇଲା ନାହିଁ କିଛି ନାହିଁ ହେରା ପଣସ ବୋଇକି ଆଣିବୁନି ଆମେ ତ ଖାଇମୁନି।
କହି କହିକା ନେଲେ ନାଇ ପଣସ। ଯେତେ କହିହନୁ ପଣସ ଦିଟା ନେଇଯାଉ ବୋଲି ନେଲେ ନାଇ ପାରିକି ଥୁଆ ହେଇଛି ପାଚିଲା ପଣସ ଥୁଆ ହେଇଛି ନେଲେ ନେଇ।
ମୁଁ ମନା କରିଦିନି ବା। ମୁ କନି ହେରା ପଣସ ଫଣସ ଆଣିବନି।
ଆଉ ଇଏ ସୁମିତ ନାହିଁ କଲା ଆଉ। ମୁଁ କନି ଦେ ପଣସ ଟା। ଦେଇଦେ ନାଇଁ କଲା ସେ ତାର ମଞ୍ଜି ଧୋଇକି ରଖିଥିଲା ସେ ଶୁଖେଇକି ରଖିଥିଲା ସେ ମଞ୍ଜିିକି ଦେଲା।
ଭଲା ବର୍ଷ ପଣସ ଆଣିଥିଲେ ଖାଇନୁ ନାଇଁ କିଛି ନା ମୁଁ ତାକୁ ଆହୁରି ଦି ତିନି ଥର ପିଠା କରିକ ଖାଇନି।
ହୁଁ ହଁ ଭଲ ପିଠା ହୁଏ ଆମ ମା କ କରନ୍ତି। ଆଉ ମା କହନ୍ତି କହେ ପଣସ ଚୁନା ଗୋଳେଇକି ପଣସ ମଣ୍ଡରେ ଚୁନା ଗୋଳେଇକି ଚକୁଳି କନେ ଚିତ ଭଲ ହୁଏ ସରୁ ଚକୁଳି ଭଲ ହୁଏ ଏମିତି କହନ୍ତି ହଁ ହଁ କହନ୍ତି ଆମ୍ ମା। ମୁଁ କରିନେଇ କି ଖାଇନି କିନ୍ତୁ କହନ୍ତି? ମୁଁ ଖାଲି ଶୁଣିଛି ତାଙ୍କ ମୁହଁରୁ।
କଣା କଣା ହେଇକି ବଢିଆ ଲାଗେ ନା ତାଳ ପିଠା ସମାନେ। ହଁ। ଆଜ୍ଞା
ଦେଖିବା ଥରେ କରିକି ଖାଇମି?
ସେ ପଣସ ଆଗେ ପଣସ ଇଏଟାକୁ ଚିପିଟି ଦବ। ସିଠା ଫିଠା ପୁରା ବାହାର କରିଦବ। ସେଇଥିରେ ଚାଉଳ ଗଣ୍ଡେ ଗୋଳେଇ ଦେଇକି ପେସେଇ ଦବ କରିଦବ। କରିବ ହଁ। କିଛି ସମୟରେ ରଖିଦବ ଟିକେ ଫୁଲିବନି କରିବ। ସେଇନାଗେ ହବ ବଢିଆ ଲାଗେ ବା। ଆମର ଯିଏ ପଣସ ପଣସ ଦେନେ ଯହାକାନେ ମୁଁ ସେଇଆ କରେ।
ହଁ ହଉ ମୁଁ ଜାଣିନି। ନା ମା କହନ୍ତିଯେ କହିବେ ଆମେଚୁନା ଗୋଳେଇକି କରୁ ବଢିଆ ଲାଗ ଭଲଲାଗେ ସେଟା ଏଇ ଗଛଟାରେ କେତେ ପଣସ ଅଛି। ବହେ ପଣସ ଅଛି ଏରା ଏତେ ଉଚ୍ଚାରେ ଅଛି। ସବୁ ପାଚିକି ସେଇଠି ଝଡିବ ଏଇ ଯୋଉ ଗୋରୁ ଆସୁଛନ୍ତି। ଏଇ ଗାଁ ଗୋରୁ ସବୁ ଧାଇଁକି ପଳେଇଆସିଛନ୍ତି ଆମ ବାଡିିକିପା ପଣସ ଖାଇବେ ବୋଲି। ଏ ସେଣ୍ଢ ତିନିଟା ଚାରିଟା ସେଣ୍ଢ ଅଛନ୍ତି ସେ ଚରୁଛନ୍ତି ଏ ଗାଁ ଗରୁ ସବୁ ରୁନ୍ଧିକି ଧାଇଁକି ପଳେଇ ଆସୁ ଅଛନ୍ତି ଜମା ଯାଉନାହାନ୍ତି ତାଙ୍କ ଗୁହାଳକୁ ଏ ପଣସ ଖାଉଛନ୍ତି।
ସେ ଆମ ଜି ଆମ ଝିଅକୁକହିବ ମେଞ୍ଚେ ମଞ୍ଜି ଶୁଖେଇକି ରଖିଥିବ। କେତେବେଳେ ଦବ।
ପଡ଼ିବ ସିଏ ପାଇନେ ସିନା ଦେଖିନେ ନବ। ଆଉ ନା ର ଗୋରୁ ଖାଇଯାଉଛନ୍ତି ପଡିିନି ଗଛରେ ଅଛି। ପଡିଲାଣି କେତେଟା ହେରା ସେ କୁକୁର ସେଣ୍ଢ ଖାଉଛନ୍ତି। ଗୋରୁ ହୁଁ ଗାଈଗୋରୁ ଖାଉଛନ୍ତି। ଆଉ ଏଇ ଶୁଇଁ ହର ଗୋରୁତ ସବୁ ଆସି ଖାଉଛନ୍ତି।
ଆଣିଲେ କଣକି ତାଙ୍କ କାହିଁକି ଆଣିବ ଆଣିକି ଖାଲି ବେକାରିଆ କରି
ସେ ନଗଦ ସିନା ଏରାକଣ ଅଧିକ ଦିନ ରହିବକି ଶୁଖେଇକି ରଖିନେ ରହିବ ଯେ ଶୁଖିଯିବ ବେଶୀ ଦିନ ରହିବନାଇଁ କିଏ ଆସିନା ସିନା ନିଅନ୍ତା। ଇ ଆଉ ବର୍ଷା
ଭାଇ ନାହିଁକି ସେ ଓଷାବାରେ ହେଲେ ଯିବେ ଆଉ କାହିଁ ଖାଲିଟା ଯିବେ ହଉ ସକାଳେ କଣ ଟିକେ ଟିକେ ପକେଇଥିଲା ଦିନ ଯାକ ତ ଘୋଡେଇକି ରଖିଛିଯ ଆଉ ନାଇଁ ହଁ
ଆମର ତ ସେ ସେଇଭଳି ପାଗ ଆମର ବି ହେଇଛି।
ତମ ପଟରେ ତ ତଳା ଫଳା ପକେଇଲେଣି ଆମର ତ
ହଁ ତଳା ପଡିଲାଣି ଆଉ ଗୋଟେ ଏଇ ଯୋଉ ଏ ବେଡା ବିଲା ପାଇଁ ପଡିିନି ତଳା ଏ କେହି ପକେଇ ନାହାନ୍ତି ସେଇ ତଳା ଟା ରହିଚି ସେଇ ଧାନଟା ରହିଚି ଆଉ ନହେନେ ସେଇ ଦିଇଟା ବିଲ ପାଇଁ ସେଇ ପଡିଯାଇଚି ପଡିଗଲାଣି ଆଉ ଅଳ୍ପ ଅଛି ତଳା ପଡିବାକୁ ସେଇ ବେଡା ବିଲା ପାଇଁ।
ଲିପୁ ତାହେଲେ ପଳେଇ ଆଇଚନ୍ତି?
ହୁଁ।
ଆଉ ଅ ମାସେ ଏଇନା କଣ ଘର ଆମ ଆଡେ କଲର ଫଲର ହବକି?
ହଁ କଣ କରିବେ ତ କୋହୁଥିଲା।
ଓହୋ।
କୋଉଥିଲା ଯୋଉ କହିଲା କଣ ଛୁଟି ତାଙ୍କର ଘର କାମ ହବ।
ହୁଁ। ଆ ମାସ ଗୋଟେ ଏଇନା ଘରେ ବସିବ ଆଉ କଣ କରିବା?
କିଛି ନା କଣ କରିବେ ସେ? ତାଙ୍କ ଦ୍ବାରା କିଛି କାମ ନାହିଁ।
ଆଉ କଣ କଥା ଘରେ ବ ଆଉ ଗାଡି କିସ୍ତିଟା ଦେଲେନି ନା
ମୁଁ ହେରା ଜାନି ତାଙ୍କ ଗାଡି ଫାଡ଼ି କଥା ସେ କଥା ମୁଁ କହିପାରିବିନି ତମ ଝିଅକୁ ବୁଝିବ।
ହୁଁ ହଁ।
ଆଉ।
ପାଟି ଶୁଭୁନି କଣ କେହି ନାହାନ୍ତି? ତାଙ୍କର
ଅଛନ୍ତି ସମସ୍ତେ। ଆଉ କଣ କରୁଛ ଏଲା କେ କାମ କଣ କରୁଛ?
ସାରିକି ଯିମି ଉ ଯାଇକି ଘର ଦ୍ୱାର ଖରିକମି ହାତ ଗଣ୍ଡେ ବସେଇମି ଧୂପ ଦେମି ଆଉ କଣ ଗାଈ ଦେଖିମି।
ଗାଈ କ୍ଷୀର ଦଉଛି ତ?
ହୁଁ।
ଆଉ କ୍ଷୀର ଏତେ ପିଉଛ ଗରମ ହଉନି ଦେହ।
ହଁ କ୍ଷୀର ପିଇଦେଲେ କ୍ଷୀର ପିଇବିନି ଯଦି ରୁଟି। ରୁଟି ହବ କ୍ଷୀର ସାଙ୍ଗରେ ରୁଟି ଖାଇମି ଆଉ ଦହି ଖାଇମି। କ୍ଷୀର ପିଇମି ନାଇଁ କ୍ଷୀର ଚା ପିବିନି।
ଦହି ଖାଅ।
ଦହି ଖାଇନି ରୁଟି ସାଙ୍ଗରେ କ୍ଷୀର ଖାଇନି। ଆଉ ହଉଛି ଚାହାରେ। ହଁ।
ଆଉ ଦହି ତ ଥଣ୍ଡା ଦେହକୁ। ଦହି ଖାଇନି ଥଣ୍ଡା ହବ ସଜ ଦହି ଖାଇବ ବା। ବେସି ଆମ୍ବିଳା କରିକି ଖାଇବନି।
ନା ବା ବାସି ଆବିଳା କଣ ଏ ଫ୍ରିଜ ରେ ରହିଛି ଫ୍ରିଜ ରୁ ଇଏ କରି
ହଁ ସେ ଫ୍ରିଜ୍। ଫ୍ରିଜ ଜିନିଷ ତ ବେଶୀ ଥଣ୍ଡା। ମତେ ଯାଚୁଥିଲା ଯେ ମତେ ଯେତେବେଳେ ଯାଚି ମୁ ଖାଇନି ହ ସେ ଫ୍ରିଜ ଜିନିଷ ଖାଇନି ବେଶୀ ଥଣ୍ଡା ହବ।
ଆ ଆମର ତ ଗୋଟେ ଆସିକି ବ୍ୟବହାର ଠିକିଲାଣି ଯେ। କଣ କରିବୁ?